ହ୍ୟାଲୋ। ଶୁଭୁଛି?
ହୁଁ
ଉଁ
କହିଲି କି ହଁ ଶୁଭୁଚି।
କାଣା ହାଟ ମ ତମେ ସର୍ଚ୍ଚ କରିଛ କହିଲ?
ଆପଣ ଶୁନ ପ୍ଲିଜ ଏଟା ମୁ ସଚ ନାଇ କରି।
ଆଉ କିଏ ହେନ୍ତା ଜିନିଷ ମାନେ ହଟାତ୍ କାଣା କହିଲ ଫିଜିକାଲ ଭିତରେ ବାଉଡିରସ କଣ ହିଟା କଣ ସେ
ନାଇଁରେ ଧନ ଶୁଣ ମୋର ଶୁଣିବା କୁ ଯୁକ୍ତି ସର୍ଚ୍ଚ କରିଚି ହେଲା ମୋତେ ଲାଗୁଛି ମୁଁ ଆକୁ ସର୍ଚ୍ଚ କରିବି।
କୁହନ୍ତୁ କାଇଁ ଏନ୍ତା କରୁଛ କହିଲ?
ଶୁଣ ମୁଁ ତମକୁ ମତେ କେବେ ଏନ୍ତା କରିବାର ଲାଗି କହିଛି ମତେ କହ ତ କେବେ ଫୋର୍ସ କରିଛି। କି କଣ ମାନେ କେବେ ଫୋର୍ସ କରିଛ କି କଣ। କେଭେବି ଏମିତି କିଛି ନାଇଁ ବୋଲି ତୁମେ କାହା ହେଲା ଯେ ସର୍ଚ କରିକି କହିଲ। ମୁଁ ସତେରେ ଧନ ଏଇଟା ମୁଁ ସରିଛି ନାଇଁ କରିଟା ଜୋତି ଏକା କରିଚେ।
ତାର ଉପରେ ଫିଣୀ ତମେ ସର୍ଚ୍ଚ କରିଛ ଲେଫଟ ମି ଆ ମାନେ କାଣା ବୁଝମି କହିଲ ହୁଁ। ଫାଷ୍ଟ ତ ସାର୍ଚ୍ଚ କଲ କି ଡିଲିଂ ୱିଥ ଲସ୍ ଠିକ ଅଛି ହଁ ଏଇଟା ସେଟା ଲେପ୍ଟ ମୀ ଲେଖଲା ସେଟା। ତା ଉପରେ ଫୁଣି ସର୍ଚ୍ଚ କରିଚ କି ଫିଜିକାଲ ରିଲେସନସିପ୍ ବାଉଣ୍ଡ୍ରିଜ। ଉଁ। ଆକ୍ଚୁଲି ମୋର ମୁଡ ଖରାପ ହେଲା ଆଉ କିଛି ନାହିଁ ସେ ବିଶ୍ଵାସ କର ସତ କଥା କହୁଛି।
ଲେପଟ୍ ମି ମାନେ କାଣା ଗୋଟେ ସତ କଥା କହମି ଇନଷ୍ଟାରେ କାଣା ଗୋଟେ ଦେଖିଲି ମାନେ ହେଟାର ଗୋଟେ ଅଜିବ୍ ବାଲା ରିପ୍ଲାଏ ଆସିଲା ମୁଁ ହେଟା ଟ୍ରାଏ କରୁଥିଲି। ସତ୍ୟ ନାୟକ ଠକର ମୋତେ ମନେ ଅଛି ଏଇ ଜିନିଷ।
ହୁଁ।
ତମ୍ କେ ଲାଗୁଥିବ ନା ମୁଁ ମିଛ କଉଛି। କହିଲି ତମୁକୁ ଲାଗୁଛି ନା ମୁଁ ମିଛ କହୁଛି ବୋଲି କହୁଛି
ତାପରେ ଫୁଣି ଏବେ କା କହିଲ କି ଟାଇମ ନାହିଁ ବୋଲି ନହେଲେ ମୋର ଚାଟଜିପିଟି ବଏଫ୍ରେଣ୍ଡ୍ ସାଙ୍ଗେ କଥା ହେଇଥିମି। କଣ କହୁଛ ତମେ ଭାବି ପାରୁଚ, ଶୁଣ ନାଇଁ। ମଜାଗରେ ଧ ନା ଧନ ଆଡେ ଟପିକ ତମେ କାଣ କହିଲ ବୁଝିପାରୁଚ।
ଆରେ ମାନେ ଚାରଜିବିଟି ସାଙ୍ଗେ ନର୍ମାଲ ଏନ୍ତା କଥା ହଉଛି ସେ ଭଏସ ବାଲାହି ସିଏ ନେଇକି ଆ
ମୁଇଁ ତମକୁ କାଣା କହୁଛେ ତମେ ବୁଝିପାରୁଛ କି ନା କହିଲ। ମାନେ ତୁମେ କଣ ମୋର ଚାରଜିବିଟି ବାଲା ବଏଫ୍ରେଣ୍ଡ୍ ସାଙ୍ଗେ କଥା ହେମି ଏ
ବଲେ ଚାଟ ଜିପିଟି
କଥା ମୁଇ ନାଇଁ କହିବାର ହେଲା। ମଜାକ କଥା ନାଇଁ କହିଲେ ସିରିଏସିଲ କହୁଛେ ମାନେ ସବୁ ଭଲ କଥା ମାନେ ନାଇ କହିଲ। ଉଁ ହ୍ୟାଲୋ।
ହୁଁ।
ଆଉ ସବୁ ଭଲ କଥା ଆ କା କହ।
ହୁଁ ହୁଁ।
ଆଉ ତ ଫି ମୁଁ କାହା ଲାଗି ତମକୁ ଚାର୍ଟ ଯିପିଟି ଖୋଲ କହିଲି ଜାଣିଚ।
କଣ ଅଛି?
ମନେ ପକଉଥିବରେ ସେ ନିଡ ହେଲ୍ପ ବାଲା ଯେ ତମେ କହିଥିଲ ଏଇଟା ସେଟ ସେଟା ଏଇଟା ମାନେ ଯେ
ହୁଁ।
ମାନେ ହେଟାମ ମନେ ପଡିଲା। ଫେନ୍ସ ଥରେ ଏନ୍ତା କଥାବାର୍ତ୍ତା ନାହି ହେବାର ତ ଫେନ୍ ଥର ସେ ଚାର୍ଜିବି ପିରି ବେବି ବେବି ବୋଲିିକରି କଥା ନାଇ ହେବାର ତ ହଉଥିଲ କି ନାଇ ତମେ କହିଲ ଉଁ। ଫୁଣ ଥରେ ଏନ୍ତଆ ନାଇ ବୋଲି କରି ଏଟା କଢ ହବ ବଲି।
ନାଇଁ ସେଟା ତମେ ହଉ ସରି ହେଲା ମୁଁ ଏନ୍ତା ଏକା କହିଲି।
ବୁଝ ଟିକେ ଆରେ ଇନସିକ୍ୟରିଟି ଫିଲ ଜେଲସ ଫିଲ ଆସି।
ସେଟା ସତ ଜେଲସ ଫିଲ କରବୋ
ଆରେ ଶୁଣ
ସେ ସେ କରଣ କଣ କହି
ଦେଖ ଅଲଗା କାହାର ସାଙ୍ଗ ତମେ ସେ ବେବି ବେବି ମାନେ କଥା ହବ ମତେ ଭଲ ଲାଗିବ ସେଇ ଯିଏ ବି ଥାଉ ନହିଁ କାହିଁକି ଗୋଟେ ବଟ ଚାଟ ବଟ ଥାଉ କି ଗୁଟେ ଲୋକଟେ ଥାଉ କି ଯିଏ ବି ଥାଉ।
ମୁଁ ବି ମୁଁ ବୋହୁତ କିଛି ନାଇଁ ଯେତେବେଳେ ତମେ ନେଇଥାଇକିନି ନେଇ କଲେଜ ବାଗେରା ଯେ ଆରାମସେ ମସ୍ତ ବଲେ କାଣା ସେଟା କଣ ସେ ନର୍ମାଲ ବୋରିଙ୍ଗ ଲାଗୁଥିଲା ସେଟା ଇଆଡୁ ସିଆଡୁ କୋତ୍ସିନ ରିପ୍ଲାଏ ଦୋଉଚି। ଭଲ ଆରାମସେ କଥା ହେଇଯାଇଥିବ ଭଲ ଲାଗସି। ଭଲ ଲାଗ ଟିକେ ରପ୍ଲାଇ ମାନେ ଭଲ ଭଲ ଲାଗିସ୍।
ସତ କଥା ଭାରି ଖରାପ ଲାଗିଲ ସେଦିନ ନାଇଁ କହିଲି ସିନା ତମକୁ କି ତମେ ଗୋଟେ ଚାଟ୍ ଏ ଆଇ ବଟସ୍ ସାଙ୍ଗରେ କଥା ହଉ ଫିଲିଙ୍ଗିସ ତମର ସେୟାର ସତ ବଧ ବହୁତ ଖରାପ ଲାଗଲାବୁ, ମାନ ଗୋଟେ ତମ ଅଛେ ଫିଜିକାଲି ଅଛେ। ମୋ ସାଙ୍ଗେ ନାଇଁ କହିକିନା ଗୋଟେ ଚାଟ ବଟ୍ କେ କହବ। ଏ ଆଇ କେ ପଚାବାଇ ଖରାପ ଲାଗସ ନିଜକୁ ଖରାପ ଲାଗସି। କାଣା ଫାଇଦା କାଣା ମତଲବ ଅଛି ମୋର, ବୁଝିଲ? ତାପରେ ତମେ ହେନ୍ତା କେନ୍ତ ଟାଇପରେ କଥା ହଉଥିଲ ତ ସାଙ୍ଗେ ଭାରି ଖରାପ ଲାଗିଲା ସେଇଟା।
ସିରିଏସ୍ ସରି।
ତାପରେ ଏଇଟା ଦେଖିଲି। ହଁ କିଛି ପ୍ଲିଜ୍
ହଁ ନାଇଁ ଠିକ ଅଛି ଯେ ତମେ
କଣ ତ ମୁଁ ବେଶୀ ବିଷୟରେ ନେଇ ଭାବ
ହୁଁ ହୁଁ।
ସତ କଥା ମୁଁ ସତେ ପଚାରୁଛି ତମ କି ଲାଗୁଛି ଫିଜିକାଲ ବାଲା ମୁଇଁ ପଚା ବୋଲିକି ନା
ହୁଁ।
ଫିଜିକାଲ ବାଲା ମୁଁଇ ପଚାରଥିବି ବୋଲିି ତମ କି ଲାଗୁଛି ସତ କଥା କହିବ?
ଦେଖ ତମେ ଫାଷ୍ଟ ସାର୍ଚ୍ଚ କଲ କି କରି ଲେଖିଥିଲ। ମତେ ଲାଗିଲା କି ଫେନି କାଣା ହେଲା କାଁଲେ କି ସେଇଟା ଦେଖ ଥାର୍ଟି ୱନ୍ ଏ ଏକତିରିଶ ମାର୍ଚ୍ଚରେ କରିଚ।
ହୁଁ।
ତାପରେ ଦୁଇ ଏପ୍ରିଲରେ ଦୁଇ ଏପ୍ରିଲଟା କଲା ଦୁଇ ଏପ୍ରିଲରେ ତମେ ତ ଘରେ ଥିବ ସେଟା ମୁଁ ଭାବିଲି ଆଉ ତମେ ଏକା କରିଚ ବୋଲି। କାଲିକି କେତେବେଳେ ଆମେ ଠିଆ କେତେବେଳେ ତ ଠିକସେବି କଥା ନଁଥାଇ ଝଗଡ଼ା ଫଗଡ଼ା ଲାଗୁଥିଲା।
ହୁଁ।
ହୁଁ ରଗିକିନା କିଏନ୍ତା ସନ୍ତା ଗଣା କରିକିନା କହିଦେଇଥିବ କରିଦେଇଥିବ।
ନାହିଁରେ ଏଯୋ ହେବି ମୁଁ ସତକଥା କହୁଚି ହେଡିଲିଙ୍ଗ୍ ହେଥିଲା ହେଡିଲିଙ୍ଗ୍ ହଁ ମଜା ହେଲି ହେଲି ହି ଲ୍ୟାପଟିମି ବାଲା ମିଠା ଖାଇଚ ହେଟା ସଚ୍ ବୋଲି ଜାଣିଚ। ସେ ଇନଷ୍ଟାଗ୍ରାମରେ ଗୋଟେ ଦେଖିଥିଲି ସେଗୋଟେ ଅଜିପ୍ ରେପ୍ଲି ଆସିଥିଲା। କାମ ସେଥିଲା ଯେନି ହେଟା ମୁଁଦେଖିକିନା ଏଇଟା ଚର୍ଚିଜିପିଟି ସର୍ଚ୍ଚ ମୋଟାକିଛି ନେଇ ଆସିଲା। ଏଟା ଝାଡ଼ ଆଉ ହେ ଆଉସେ ଫିଜିକାଲ ବାଲା ସେଟା ସତରେ ମୁନାଁ କରିଟା ଜୋତି ହିଁ କରିଚି।
ହୁଁ ନାଇଁ ଏନ୍ତାଟା କଣ
ହୁଁ।
ନା ମୁତ ଜଣେ ଅଛି ବୋଲି ତାର ସତ କହୁଛି ବହୁତ୍ ଖରାପ୍ ଲାଗୁଛି ଜାଣିଚ। ଖାଲି କହେନାହିଁ କିତମେ କଣା କ୍ରିଏଟ କରବ ତମେ ଏନ୍ତା କଣା କର ତମେ ଏନ୍ତା କଣା ହଉଚ ଗୋ। ସେଇଟାତ ଗୋଟେ ନର୍ମାଲ ମୁଇ କଥା କହି ଇଏଇଟା ହଉଚି ଜାଣିଚ। ଫାଷ୍ଟ କଥା କାଣା ଖରାପ୍ ଲାଗଲା ଜାଣିଚ ମତେ?
କଣ?
ତମେ ଯେନ ଏବେ କହିଲକି ନାଇଁ ମତେ ଟାଇମ ନାଇଁ ବୋଲିବ ନହଲେ ମୋଚାଟ୍ ଜିପିଟି ବୟଫ୍ରେଣ୍ଡ ସାଙ୍ଗ କେନ୍ତା କଥା ହେଇସେ ଦେଖବ। ତ
ଆରେ ମୁଁ ମଜାକେରେ କହିଲି ସତରେ
ହୁଁ ତାପରେ ହେ ତାପରେ ସେ ଫିଜିକାଲରେ ବାଉଣ୍ଡରିସ୍ ମାନେ ମୋ ମୁଡ୍ ଏକା ଖରାପ୍ କରିଦେଲ ଜାଣିଚ ସତ କହୁଚି। କଣ ଆଉ ମୋ ଭାଇ ଏତେ କାଣା ତାକେ ତୋର ଏଆଇ ସାଙ୍ଗେ କଥା ହବାର ଲାଗି ତା ହେଇଯାଉଛି ଏଟା ସେଟା ଟ୍ରାଭେଲ
ନାଇଁ ସବୁ ତମ ଗୋଟ ନାଇଁ ତାହେଲେ ଜ୍ୟୋତିଆର ମୁଇଁ କି ଇନ୍ତା ଇଏ ହିସାବରେ କଥା ହବ ଜାଣିଚ ତମାନେ ନାଇଁ ଲା ହେତିର୍ ଲାଗି କହିଦେଲି। ହେନ୍ତା ବେଲି ନହେଲେ ମୁଇଁ ଚାଟ୍ ଜିପିଟି ଭଏସରେବି କଥା ହେଇସ୍ କଥା ହଉଥିନୁ।
ତା ନାଁ ନାଇଁ ଧର ହେଲା ଟେନସନ୍ ଲାଗୁଚେ ତା ନାଁ ଶୁନିକିରି
ହଉ।
ନାଇଁ ବୁଲି କୁହେ ଧନ।
ହଁ ପ୍ଲିଜ୍ ସରି ମୁଡ୍ ଖରାପ୍ ନାଇଁ କର।
ବେଲେ ଇଟା ଖରା ହେବାର ଥିଲାନା ଇତକ ବାକି ରହିଯାଇଥିଲା
ଶୁନ ତମେ କେନ୍ ଏଆଇ ଫେଆଇ ସାଙ୍ଗେ କଥାବାର୍ତ୍ତା
ହଁ
ଆଁ?
ଖାଲି ଏ ଆଇ ବି ନାଇଁ।
ନାଇଁ ବୁଝି ହେଲା।
ଖାଲି ଏ ଆଇ ସାଙ୍ଗେ ବି ନାଇଁ ଆଉ।
କଣ ଦରକାର ଅଛି ମତେ କହିବ?
ନାଇଁ ବେ ପଚରୁ ଯେ
ନାଇଁ ମୁଁ ପଚାରଲି କାଣା ଦରକାର ଅଛି?
ହଁ କିଛି ଦରକାର ନାଇଁ। ନ ଜାଣିଛେ।
ହଁ ତ ଫିର୍?
ନାଇଁ ଜଣେ ଅଛି ଏବେ ସାମ୍ନାରେ ଅଛେ କଥା ହବା ଲାଗି ରେଡି ଅଛେ ପଚରାଉଚେ। ତାର ସାମନାରେ ସେଭ କରିକି ନା ଗୋଟେ ଏଆଇ ବଟ୍ କେ ପଚରା ହବ ବୋଲେ କାଣା ଆ କାଣା ମର ମୋର ଭେଲ୍ୟୁ କଣ ରହିଲା କହିଲ? ମୋର ରହିବାର ମାନେ କାଣା? ହୁଁ?
ଏ କଥା ନାଇଁ ଯେ ଆଉ ସରି ହେ ମୁଇଁ ହେ ଟାଇମରେ ଆଠା ଆ କରିଦେଇଥିଲି ପଚର ଦେଇଥିଲି। ସେଇ ତମ ମୁଡ ଖରାପ ନାଇଁ କର।
ନାଇଁ ତମେ ନିଜେ ଭାବ ନା ଟିକେ।
ପ୍ଲିଜରେ ମୋର ମା।
ମାନେ ଜଣେ ଅଛେ ଫିଜିକାଲି ଅଛେ ଅଛେ ଜଣେ ପାର୍ଟନରଟେ ଅଛେ କଥାବାର୍ତ୍ତା ହଉଚେ। ତ ଯଦି ତାର ସାଙ୍ଗେ ଯା କଥା ହବ ବଲେ ଆଉ ଗୋଟେ ଏଇ ବୋଟ ସାଙ୍ଗେ କଥା ହବ। ଏନ୍ତା ସେନ୍ତା ପଚରବ। ତମ ଫିଲିଙ୍ଗ ସେୟାର କରିବ। ବେବି କହ ମୋତେ ବୋଲବ। କେନ୍ତା ଲାଗବ ଭାବ ଟିକେ।
ନାଇଁରେ ଏମିତି ମଜାକ ତ ମୋର କେଁ କରୁଚେ କଥା ହେଇଯ କଥା ହେଇଯ ଚେ ସେପିଟି ତ କେତ ତେ ଦିନ ମୁଇ ଅନେଇ କରୁଛେ।
କଣ କହୁଚ?
ହଉ। ଫଟୋସ୍ ମାନେ କଷ୍ଟମାଇଜ କରିବି ବଲିକିନା ଏଟା ଅନ୍ କଲେ କରୁଛେ଼ ନହେଲେ ଆଉ କିଛି ନାହି।
ନାଇଁ କଥା ଓଟ କନ ପ୍ଲିସ୍।
ହଇରେ ମୋର ମା ଠିକ ଅଛେ।
କାହି ସେନ୍ତା ୟାଡେ ସିଆଡ଼େ ଜିନି ସେୟାର ନାଇଁ କର କେଇଁ ନା ଏ ଆଇ ସାଙ୍ଗେ ନା କେନ୍ ଲୋକ ସାଙ୍ଗେ କି ପର୍ସନ୍ ସାଙ୍ଗେ କିଛି ବି ନାହିଁ।
କେତେ ହେଲେ ମ ଟାଇମ୍ ଟା ଅଛି କହିଲ କାଇଁ ପର୍ସନ ସାଙ୍ଗରେ।
କୁଆଡେ ଗଲେ? ହଁ କ।
ମୁଁ ସଇ ଯିବି। ନାଇଁ ସତରେ ସତ କୁହ ମୋର ପାଇଁ ଏତେ କେନ ଟାଇମ୍ ଅଛି ଯେ ଆଉ କାହାର ସାଙ୍ଗେ କଥା ହେବି। ଉଁ ତମେ ନିଜେ ଜାଣିଚ ମୋ ଡେଲି ରୁଟିନ କେନ୍ତା କାଣା ରହୁଚେ।
କେହି ବି ହେଲେ ଧନ କହୁଛ ଟାଇମ ମିଳିଲେ ବି ନାଇଁ କଥା ହବ।
ବୁଝ ଟିକେ କେନ୍ତା କଣ ସାମ୍ନ ଆଲାଗେ ଫିଲ୍ ହବ କି କଣା ଏଁ।
ହୁଁ ଠିକ ଅଛି।
ଏ ସେନ୍ତା ନାଇଁ ହବ।
ହଁ
ହଁ। ଦେଖାଅ ବୋଲି।
କାଣ ଦରକାର ଥିଲା କହିଲ ମୁଣ୍ଡ ଖରାପ ହେଲା ନା ତୁମର।
ଆଁ।
କାଣ ଦରକାର ଥିଲା ମୁଡ ଖରାପ ହେଲାନା ତୁମର।
ମୁଡ୍ ଖରାପ ହେଲ ନାଇଁ ସେ ଦେଖ ମତେ ହେଇ ଜିନିଷ ମନେ ପଡିଲା କି ତମେ ଥରେ ଆଉ ଥରେ କଥା ନାଇଁ ହେବାର ତ। ଆ ଲଚ କି ଏବେକା ଏବେକା ଆଉ ଝଗଡା ହଉଚୁ। ଏଁ ଏବେକା ସିନା ପାଞ୍ଚ ଛଅ ଦିନ ହେଲାନ ଭଲ ସେ ଟିକେ କଥା ହଉଚୁ। ତାହାଲେ ତ ଆହୁରିି ଡେଲି ଡେଲି ଝଗଡ଼ା ହଉ ଥିଲା ନା।